ହ୍ୟାଲୋ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ମ୍ୟାଡାମ କେମିତି ଅଛନ୍ତି?
ହଁ, ଭଲ ଅଛି। ଆପଣ?
ହଁ ମୁଁ ବି ସେମିତି ଆଉ ଆଉ ବର୍ଷା ଫର୍ଷା ହଉଛି ସାଢେ଼।
ଆଜ୍ଞା ବର୍ଷା ହଉଚି।
ଆଛା ହଁ ୟାଡେ ତ ସକାଳୁ ଲାଗି ରହିଛି ଏପର୍ଯ୍ୟ ନ୍ତ ହେଲାଣି ମଝିରେ ମଝିରେ ଟିକେ ଛାଡୁଛି ପୁଣି ହିଁ ବର୍ଷା ହଉଛି ସେମିତି ଲାଗିକି। ଲଘୁଚାପ ଅଛି ନା ତ ରହିବ ଆଉ।
ହୁଁ ଆଜ୍ଞା।
ତ ବର୍ଷା ରହିବ ଦିନ ଯାକ ଯେମିତି ହେଲେ ଛାଡୁଛି ଟିକି କିଛି ସମୟ ତା ପୁଣି ହଉଛି ଆଉ କଣ କରୁଥିଲେ?
ଆପଣ କଣ ଖାଇଥିଲେ?
ମୁଁ ଏଇନା ତ କିଛି ଖାଇନି କ ମୁଁ କହିଲି ଏଇନା ତ କିଛି ଖାଇନି ଆଉ ଯାହା ଯାହା ଦିହିପହରେ ମଞ୍ଜା ନ ହଉଛନ୍ତି ଯାହା ଖାଇ ଥିଲି ସେତିକି ରାତି ଖାଇବା ଚାଲିଛି ଆଉ ଯାହା ହବ ଆଉ ଆପଣ କଣ କରୁ ଖାଇଥିଲେ?
ମୁଁ କେକ୍ ଖାଇଥିଲି ଆଉ।
ଆଚ୍ଛା ରାତି ଖାଇବା ସରିଲାଣି?
ନା ସରିନି ରାତିରେ ଖାଇବା ହଉଛି ଖାଇବୁ ଉ
ଉଁ ଉଁ ବର୍ଷା ତ ଏମିତି ହଉଛି ଆଉ କୁଆଡେ ବାହାରକୁ ବି ଯାଇ ହଉନି।
ଆଜ୍ଞା।
ଆଉ କଣ ହଁ ମୋର ସେମିତି ଆଉଇ ବର୍ଷା ପାଇଁ ଟିକେ ଯହା ଥଣ୍ଡା ହେଇଯାଇଛି ଭିଜିକି ଯେହେତୁ ଅଧିକ ଦରକାର କାମ ପଡ ହେଲେ ବାହାରୁ ତ ଯିବାକୁ ପଡୁଚି ଆଉ ବର୍ଷାରେ ଗଲା ଖୁଣୁ ଟିକେ ଓ ଓଦା ହେଇକି ଥଣ୍ଡା ହେଇଯାଇଛି ଆଉ ଆପଣଙ୍କ ଦେହ ଭଲ ଅଛି।
ଆଜ୍ଞା ମୋ ଦେହ ବି ଭଲ ଅଛି।
ଘରେ ସବୁ କେମିତି ଅଛନ୍ତି?
ହଁ ଘରେ ସମସ୍ତେ ଭଲ ଅଛନ୍ତି।
ହଁ। ହଁ ବର୍ଷା ହଉଚି ଦେଖି ଚାାଇଁ ରହିବାକୁ ପଡୁଥିବ କେମିତି ସତର୍କ ଅଛନ୍ତି ବର୍ଷାକୁ ନେଇକି ଯେମିତି ନିରୋଗ ରହିବେ।
ହଁ ସେମିତି ଅ ମାନେ ଏତେ ବାହାରକୁ ବାହାରୁନୁ। ଗରମ। ଗରମ ଖାଦ୍ୟ ଖାଉଚୁ, ବାହାର ଜିନିଷ ଖାଉନୁ ଏତେ ଯାହା ଘ ର ଜିନିଷ ଖାଉଚୁ, ତଟକା ପନିପରିବା ଖାଉଚୁ ଆଉ ଏଇଆ ଟିକେ ଗାଧା ଗାଧିରେ ଟିକେ ସମ୍ବଳ ମାନେ ଦେଖି ଚାହିଁ କରୁଚି। ଗରମ ପାଣି।
ଘର ପରିବେଶ ବି ସତ ଫା ରଖୁଥିବେ ନହେଲେ ପାଣି ଫାଣି ଜମା ହେଲେ ସେଠୁ ବି ହ ରୋଗ ହବ ମେଡିସିନ ଔଷ ଔଷଧ ଗ୍ରୁ ମାନେ ନି ହାତି ଜରୁରୀ ପାଇଁ ଔଷଧ ବିି ରଖୁଥିବେ ପାଖରେ।
ଆଜ୍ଞା।
ମାନେ ଏଇନ ତ ବର୍ଷା ଚାର ଆସିଚି। କୁଆଡେ କଣ କିଛି ବୁଲାବୁଲି କରି ଯାଇଥିଲେ ରଜକୁ?
ହଁ ରଜ ଆମ ଗାଁ ରେ ଆମେ ସବୁ ସ୍କୁଲ ପିଲା ମିଶିକି ସବୁ ଭୋଜି କରିଥିଲୁ ଭୋଜି କଲା ପରେ ଅ ତାପରେ ଥାର୍ଡ ରଜ ଦିନ ଆମ ଯାଇଥିଲି ମାମୁ ଘରକୁ ଆମର ଠା କୁରଙ୍କର ବାହାଘର ଥିଲେ, ଯାଇଥିଲି ବୁଲାବୁଲି କରିକି ଆସିଲି ଆଉ।
ଲୁଚ୍ଛଇ।
ଆଉ ଆପଣ କୋଉଠି ଯାଇଚନ୍ତି ବୁଲାବୁଲି? ୟେ କରିବାକୁ
ନାଇଁ ଏଥର ରଜ ତ ବହୁତ ବେକାର ଯାଇଚି ଯେହେତୁ ଆ ପାଷ୍ଟ ଯଉ ଦିନ ମୁ ଫାଦର ଯ ମୋ ବାବାଙ୍କର ଡେଥ ହେଇଗଲା। ତ ମୁଁ ଏ ଏସବୁ ରଜରେ ଜମା ସବ ଏଇ ବାବାଙ୍କ ଙ୍କ କାମରେ ହିଁ ବ୍ୟସ୍ତ ଥିଲି ଏ ବର୍ଷ କିଛି ଏତେ ଭଲ ଯାଇନି। ଅ ନହେଲେ ମୁଁ ରଜରେ ଯାଏ ବାହାରକୁ ଯାଏ ଏମତି ବୁଲାବୁଲି କରୁ। କିନ୍ତୁ ଏବ ବର୍ଷ ଟିକେ ଯାଇନୁ। ତ ଆ ଆଗକୁ ଆସୁଚି ରଥଯାତ୍ରା ପରେ ଆପଣଙ୍କର କିଛି ପ୍ରସ୍ତୁତି ହେଲାଣିି ରଥଯାତ୍ର ଆ ପାଇଁ ଆପଣ ଆସିବେ ଦେଖିବାକୁ?
ହ ନାଇଁ ଏ ବର୍ ଯାଇ ହବନି କାରଣ ମୋର ଜଣେ ଶାନ୍ତ ମା ହେବେ ଆମ ସାହିରେ ତାଙ୍କର ଦେଥ ହେଇଯାଇଚି ତ ସେଥି ବର୍ଷିକ ନ ଗଲା ପର୍ଯ୍ୟନ୍ତ ଆମେ ଯାଇପାରିବୁନି ହୁଁ ଦେଖିବା। ତ ନହେଲେ ଯିବା ଆଉ ଡୋରି କେବେ ଲାଗୁ କାଳିଆର କେବେ ଲାଗୁଚି ଦେଖିବା।
ଶିଶନି ଆଗରୁ?
ହଁ ଆର ବର୍ଷ ଯାଇଥିଲି କୁମାର ପୂର୍ଣ୍ଣିମା ଦିନ ଯାଇଥିଲି ତାପରେ ଆଉ କେବେ ସୁଯୋଗ ପାଇନି। ଜଗା ବୋଧେ ଡାକିନି।
ଆଚଛା ଜଗା ଦର୍ଶନ ରେ ଆସିଥିବେ ଅଭଢା ତ ଖାଇଥିବେ?
ଆଜ୍ଞା ଅଭଢା ଖାଇଚି, ଆଉ ସେଟା ନହେଲେ ହବ ନା ପୁରୀ ଯିବୁ ଅଭଢଡା ଖାଇବୁ ନୁ।
ତାର ଅନୁଭୂତି କେମିତି ଆପଣଙ୍କୁ ଲାଗେ?
ହଁ ମତେ ମୁଁ ମୁଁ କ ମୁଁ ଗଲେ କିଣିକି ଖାଏନା। ମୁ ଗଲି ଯାଇକି ମାଗିକି ଖାଇଦିଏ। ତାପରେ ସେମାନେ ବି ଦେଇ ଦିଅନ୍ତି ଚିହ୍ନାପରିଚିତ ଅଛନ୍ତି। ଏ କିଛିଟା ପଣ୍ଡା ତ ସେମାନେ କି ତାଙ୍କ ସେଇ ଆନନ୍ଦ ବଜାର ରୁ ଟିକେ ଦେଇ ଦିଅନ୍ତି ଆମେ ମିି ଲୁଚିକି ଖାଇଦଉ, କିଣାକିଣି କରି ଆମେ ଭିତରେ ଏତେ ଖାଉନା। ଆ ଏତେ ଭିଡ ଥାଏ ନା। ଖାଇ ବସିକି ଖାଇବା ପାଇଁ, ଏ ଜାଗା ହବ।
ଖାଇପାରୁ ନା ତାପରେ ଆମେ ବି ଯାଇଥିଲୁ ଯେତେବେଳେ ରାତି ସମୟ ମାନେ ସେତେବେଳକୁ ନଅଟା ଦଶଟା ହେଇଗଲାଣି। ଅବଢା ଆଦିରେ ରାତିରେ ବନ୍ଦ ହେଇଗଲାଣି ମାନେ ଆଉ ଅବଢା ସରି ସରି ଗଲାଣି ଆମେ କାଲି ନର୍ମାଲି ପାଇକି ପଳେଇ ଆସିଥିଲୁ। ପଳେଇ ଆସିଥିଲି ତାପରେ ବାହାରେ ଆସିକି ଖାଇ ଥିଲୁ ପୁରୀ ସେ ବଡଦାଣ୍ଡରେ ଗୋଟେ ଅ ମଁ ହୋଟେଲ ଟା ଥିଲା ସେଇଠି ଖାଇଥିଲୁ ପରଟା ଖାଇଥିଲୁ ଚିଲ୍ଲୀ ପନିର ଖାଇଥିଲୁ। ଫ୍ରାଇଡ ରାଇସ୍ ଖାଇଥିଲୁ ଏମିତି ସବୁ ଖାଇକି ଆସିଥିଲୁ ଆଉ।
ମୁଁ କହିଲି କେବେ ଅ ଆସିନାହାନ୍ତି ରଥଯାତ୍ରରେ ଦେଖିବା ପାଇଁ?
ନାଇଁ ଆଜ୍ଞା କେବେ ବି ସେ ସୌଭାଗ୍ୟ ମୋର ହେଇନି। ମୁଁ ଯାଇନି କେବେ ବି ଯାଇନି। ବହୁତ ଗହଳି ଥାଏ ବେ ତା ଭିତରେ ବି ମୋର କେବେ କହିଲି ନା ମୋର କେବେ ସେ ସୌଭାଗ୍ୟ ହେଇନି। ମତେ କେବେ ଜଗା ଡାକିନି।
ଆମର ବି ପାଖରେ ହିଁ ମନ୍ଦିର ଏ କି ମାନେ କହିବାକୁ ଗଲେ ଅ ଅ ତିରିଶ ଏଇ ଷାଠିଏ କିଲୋମିଟର ହିଁ ହବ ଘରଠୁ ପାଖରୁ ମନ୍ଦିର। ହେଲେ ଆମେ ବି ଯି ମାନେ ଆମେ କେବଳ ସ ସ୍ନାନ ଯାତ୍ରା କିମ୍ବା ସୁ ସୁନାବେଶ କି ପହଣ୍ଡି ବିଜେ ଏତିକି ହିଁ ଦେଖିପାରିବ କିନ୍ତୁ ରଥଯାତ୍ରାରେ ଏତେ ସେ ଗହଳି ଥାଏ ଆମେ ପାଖରେ ଥକି ବି ଯାଇପାରୁନା ଦେଖିବା ପାଇଁ।
ଆଜ୍ଞା ହଁ ସେମିତି ବେଳେବେଳେ କହିଲି ନା ଜଗାର ଡୋରି ଆପଣ ଯେତେ ପାଖରେ ଥାନ୍ତୁ ବଡଦାଣ୍ଡରେ ଥା ଥାଇକି ମଧ୍ୟ ଉଁ ଲୋକ ଦେଖିବାକୁ ଯାଇପାରନ୍ତିନି।
ହଁ ଏବେ ତ ଏବେ ତ ଅଣସରରେ ଥିବେ ନା ତ ଏବେ ଆଉ ଦର୍ଶନ ହିଁ ବନ୍ଦ ହେଇଯାଇଥାଏ।
ଆଜ୍ଞା ଏବେ ଅଲାରନାଥ ଙ୍କ
ହଁ ହଁ ଅଲରନାଥ ଅଛନ୍ତି ଠାକୁର ସେଇ ଠାକୁରଙ୍କୁ ଏବେ ଦର୍ଶନ ନଉଚି ହଁ ଏ ଆଉ ଆପଣଙ୍କୁ ବର୍ଷାରେ କଣ କ ମାନେ କିଛି ପନିପରିବା ଫଳ କିଛି ଲଗେଇବାକୁ ପସନ୍ଦ? ହଁ
ହଁ ଆମର ଚାଷ ହୁଏ ଆମର ଆମ ଘରେ ବାପା ବଡବାପା ଚାଷ କରନ୍ତି। ଏବେ ଲାଗିଚି କଲରା କାକୁଡ଼ି ଆଜ୍ଞା କଲରା କାକୁଡି। କକୁଡି ଜହ୍ନି ଆଉ ଆଉ ଭେଣ୍ଡି ପୋଟଳ ଆଉ ଲାଗିଛି ଝୁଡଙ୍ଗଫ ଏଗୁଡା ସବୁ ସବୁ ଲାଗିଛି ତାପରେ ପୁଣି ସେପ୍ଟେମ୍ବର ମାସରେ ଲାଗିବ ଆମର କୋବି ଫୁଲକୋବି ଲାଗିବ ଉଲୁକୋବି ଲାଗିବ ଆଉ ବନ୍ଧାକୋବି ଗାଜର ମୂଳା ଆ
ଯେ ନିଜ ଘର ପାଇଁ ନା ଆପଣ ମ ଫସଲ କରିକି ଆକୁ ବିକନ୍ତି? ବିକ୍ରି ହୁଏ ହଁ ହଁ ହ ବୁଝିଲି। ତ ବହୁତ ପରିମାଣରେ ହଉଥିବ ଚାଷ?
ଆଜ୍ଞା ବହୁତ ପରିମାଣ ରେ ହୁଏ।
ଆପଣ କେବେ ଦେଖିଛନ୍ତି ସେ ସବୁ ଇଏ ଫିର କରିଛନ୍ତି ତାଙ୍କ ସାଙ୍ଗରେ ମିଶିକି?
ନାଇଁ କେବେ କରିନିିଁ ବାପା ତାଲ କରେଇ ଦେଇନାହାନ୍ତି ତ ଯାଇଁକି ଆମେ ତୋଳା ତୋଳି କରୁ ପରିବା ଯେତେବେଳେ ଅଧ
ଫୁଲ ଗଛ ହେରିକା କଣ ଲାଗିଛି ଆପଣ ଲଗେଇଛନ୍ତି ନିଜେ?
ଅ ବାଦାମ ବାଦାମ ଗଛ ନିଜ ଯେତେବେଳେ ଆମେ ଛୋଟ ଛୋଟ ସବୁ ଥିଲୁ
ହଁ ହଁ ହଁ। କୋଉ ବାଦାମ ଚିନା ବାଦାମ ଯୋଉ ଏବେ ଯୋଉ ପୁଇଁ ଚଣା ଯାହାକୁ କୁହନ୍ତି??
ଆଜ୍ଞା ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା ଚିନା ବାଦାମ ଆଜ୍ଞା ହ୍ୟାଲୋ।
ହଁ କୁହନ୍ତୁ ଶୁଣୁଚି
ଚିନା ବାଦାମ
ଆପଣ ବି ପଚାରି ପାରିବେ ମତେ ଯଦି କିଛି ଆପଣଙ୍କ ପାଖେ ପ୍ରଶ୍ନ ଥିବ ଆପଣ କଣ? ତ ମାନେ ଶୁ କଥା ଶୁଣା ଯାଉନି ଠିକ୍ ସେ ହୁଁ ହୁଁ ହୁଁ।
ସେଥିଲାଗି
ହଁ ଉ ମାନେ କଥା ଆପଣ କହୁଛନ୍ତି ହେଲେ ସେ କଥା ଟିକେ ଟିକେ କଟି ଯାଉଛି।
ଆଜି ତ ନେଟୱାର୍କ ପ୍ରୋବେଲମ୍ ବର୍ଷା ଟିକେ ଟିକେ ହଉଛି ନା ସେଥି ଲାଗି ନେଟୱାର୍କ ପ୍ରୋବେଲମ ହଉଛି। ଉ ଅ ନାଇଁ ହେଲେ ବି ଆମର ଏମିତି ସବୁ ପନିପରିବା ଚାଷ ହୁଏ। ଆପଣଙ୍କୁ ବାଦାମ ଖାଇବା ଭଲ ଲାଗେ?
ହୁଁ ହୁଁ ହୁଁ ମୁଁ ଖାଏ ମୁଁ ବନେଇକି ମାନେ ଯୋଉ ଖାଇବା ଜିନିଷ ସୋ ଯୋଉଥିରେ ବାଦାମ ହିଁ ପଡେ। ସେ ସବୁ ଜିନିଷ ବନେଇକି ମୁଁ ଘରେ ଦେଇଛି ମୋ ମା ବି ବନେଇକି ଦିଅନ୍ତି। ଖାଇଛୁ?
ଆଉ ଆପଣ ଏବେ କଣ କରୁଛନ୍ତି କୋଉଠି ମାନେ କଣ କରୁଛନ୍ତି ଆପଣ ଏବେ?
ମୋର ତ ଏବେ ମାସେ ହବ ସ୍ନାତକ ସରିଛି। ଆପଣ କଣ ପଢୁଛନ୍ତି?
ମୋ ମୋର ବି ସ୍ନାତକ ଦ୍ଵାରା ସରିଛି।
ଏବେ ଏବେ।
ଆଜ୍ଞା।
ଦି ମାସ ହବ ନା ତ ମ୍ ହଁ ତ ତାହେଲେ ହ ଆମେ ଏକା ସାଙ୍ଗେରେ ତାହେଲେ। ହଁ ମୋର ଏବେ ସରି ଛି ଯୋଉ ଘରେ ଟିକେ ଏବେ ମ୍ ଡିଷ୍ଟରବାନ୍ସ ମାନେ ଏସବୁ ଟିକେ ହେଇଗଲା। ତ ଏବେ ପାଠ ପଢାରେ ନ ଯାଇକି ଅଛି ଏବେ ଘରେ।
ହୁଁ କେମିତି କଣ ହେଲା ଟିକେ କହିବେ ନା କଣ ଯଦି ମାନେ ଭଲ ମାନେ ଆପଣଙ୍କ ମନ ଯଦି ଭଲ ଥିବ ତାହେଲେ କୁହନ୍ତୁ ନହେଲେ ମୁଁ ବାଧ୍ୟ କରୁନି କିନ୍ତୁ ଜାଣିବା ପାଇଁ ମୋର ଟିକେ ଇଚ୍ଛା।
କିଛି ନାହିଁ ମୁଁ ତାଙ୍କର ଏଇ ମାସ ଏଇ ଯୋଉ ଦୁଇ ହଜାର ଛବିଶ ମସିହା ଜାନୁଆରୀ ମାସ ଆରମ୍ଭ ହେବାଠୁ ହିଁ ଦେହଟା ଟିକେ ବହୁତ ଜୋର ସିରିୟସ ହେଲା ଆମେ ଜାଣିନଥିଲୁ କି ଏମିତି କିଛି ହବ ବୋଲି। ତ ଉଁ ସାଙ୍ଗେ ସାଙ୍ଗେ ଆଡ଼ମିଟ୍ କଲୁ ଜଣାପଡ଼ିଲା କି ସୁଗାର ବହୁତ ଲୋ ହେଇଯାଇଛି ବଅ ଦେହରୁ ଆଉ। ମୁଣ୍ଡରେ ପାଣି ଯମିକି ଗୋଟେ ଜାଗାରେ ଇନଫେକ୍ସନ ହେଇଯାଇଛି ତ ହଁ ଦି ମାସ ଲାଗିଗଲା ସେ ସବୁରୁ ବାହାରିବା ପାଇଁ ତାଙ୍କୁ କାଇ ନା ସେ ଚିହ୍ନି ପାରୁନଥିଲେ। ଆଗରୁ ତାଙ୍କୁ ଛୋଟ ଛୁଆ ଭଳିଆ ଆମେ ଫୋନ ଦେଖେଇକି ଖୁଆଇବା କି ମଣିଷ ଚିହ୍ନେଇବା ଏସବୁରେ ଲାଗି ଯାଇଥିଲୁ ତାପରେ ଭଲ ହେଇ ଯାଇଥିଲେ ଯେହେତୁ ସେଇଠୁ ଜଣା ପଡ଼ିଲା କି କିଡନୀରେ ଟିକେ ପ୍ରେସର ପଡିଛି ତ ଡକ୍ଟର ସେଇ ଟ୍ରିଟମେଣ୍ଟ ଚଲେଇଥିଲେ ତା ପାଇଁ। ହେଲେ ଲାଷ୍ଟ କୁ କହିଲେ କି ଡାଇଲିସିସ୍ ହବା ଦରକାର ବୋଲି ସ ଯେବେ ଡାଇଲିସିସ୍ କଥା ଶୁଣିଲେ ତ ତାଙ୍କୁ ଟିକେ ଡର ଥିଲା କି ବେକ କଟା ହେଲେ ଟିକେ କଣ ହବ ସେଥିପାଇଁ। ଉ ବହୁତ ରକ୍ତଚାପ ହେଇଗଲା ମାନେ ହାଇ ବ୍ଲଡ ପ୍ରେସର ହେଇଗଲା ଯୋଉ ଅ ମୁଣ୍ଡରେ ଇଣ୍ଟରନାଲ ବ୍ଲିଡିଙ୍ଗ ସକାଶୁ ଉମ୍ ପୁରା ଟୋଟାଲ ବ୍ରେନରେ ବ୍ଲଡ଼ ହେଇଗଲା। କ ବନ୍ଦ ହେଲାନି ହଁ ହ ବନ୍ଦ ହେଲାନି ତ ତିନି ଚାରି ଦିନ ଡାଇଲିସିସ୍ ହବାର ତର ଏଗାର ତାରିଖ ଦିନ ଡାଇଲିସିସ୍ ହେଲା ତାପରଠୁ ଏବେ ହୋସ ଆସିଲାଣି। ସେମତି ସେଇ ପୋଜିସନରେ ସେ ଥିଲେ ତାପରେ ଚଉଦ ତାରିଖ ଦିନ ଡକ୍ଟର କହିଲେ କି ଚାଲିଗଲେ ବୋଲି ମାନେ ବ୍ରେନ ଡେଟ୍ ହେଇଗଲା।
ଆଚ୍ଛା।
ହଁ ତ ମାନେ ସଡନ ହିଁ ଚାଲିଗଲା ନା ମ ଚଲାବୁଲା କଥାବାର୍ତ୍ତା ସବୁ ଠିକଠାକ୍ କରୁଥି ହଁ। ତ ଏ ରଜଟା ଟିକେ ଏମତି ମେମୋରି-ମାନେ ପୁରା ଲାଇଫ ଟାଇମ୍ ମନେ ରହିଯିବ। ହ।
ଆଜ୍ଞା। ହ ଡତି ମୁ କହିଲି ଯିଏ ଯେତିକି ଦିନ ପାଇଁ ଆସିଛନ୍ତି, ସେ ସେତିକି ଦିନ ରହିବେ ଆଉ। ତାଙ୍କର ପୋ ଏଇ ଦୁନିଆରେ ଧରାବୃଷ୍ଟିରୁ ତାଙ୍କର କାମ ସରିଗଲେ ଭଗବାନ ତାଙ୍କୁ କଣସି ନା କୌଣସି ବାଟରେ ନେଇଯିବେ।
ହୁଁ।
କାନ୍ଦିଲେ ବୋବେଇଲେ ଯେତେ ମୁଣ୍ଡ
ସେଇ ହଁ। ଯେହେତୁ ମାନେ ଆମେ ଅ-ଜାଣିଛୁ ସେ ରହିବେନି ଖାଲି ଯେହେତୁ ଆମେ ମାନେ କଣ? ଏ ବି କେହି ଯା କହିବାକୁ ଗଲେ, ବଡ ବି ନୁହଁ ଆମେ। ଚାରି ଭଉଣୀ ଆମେ କିନ୍ତୁ କେହି ବଡ ହିଁ ହେଇନୁ ଏ ଯାଏ କିଛି ଦୁନିଆ କଣ ଦେଖିବୁ। ଆମେ ଯେତିକି ଆମ ବାପା ମା ଦେଖିଛନ୍ତି ଆମ ପାଇଁ, ତ ଯୋଉଟା ସ୍ୱପ୍ନ ରହିଗଲା କି ତାଙ୍କ ପାଇଁ ଆମେ କିଛି କରିଥାନ୍ତୁ, ତ ସେଇଟା ରହିଗଲା ଅଧାରେ ସେତିକି ବାସ। ମନ ଦୁଖ। ଆ କଣ କହୁଥିଲି କି ଯଦି ଏଇ କଲ ଟା ଏଇନା ରେକର୍ଡିଂ ହେଇଥିବ। ତ ଆଉ ଟିକେ ପ ଗୋଟେ ଝିଅ ପିଲାଟେ ଯଦି ଆପଣ ଫ୍ରି ଥିବେ, ତାହେଲେ ମାନେ ଏବେଠୁ ରାତି ଯାଏଁ ଯଦି ଫ୍ରି ଥିବେ ତାହେଲେ ମତେ କହିଲେ ମୁଁ ଆପଣଙ୍କୁ କଲ୍ କରିଦେବି କାହିଁକିନା ମୋର, ଯୋଉ କପ୍ଲିଟ ହେଇନି ନା ଟାସ୍କ ସେଇଥିପାଇଁ। ଆ ମୁଇ ଯୋଉ ନମ୍ବର ଟା ଦେବୀ ହଁ। ମୋର ଆହୁରି ବି ଦଶ ପନ୍ଦରଟା ଅଛି।
ବ୍ୟସ୍ତ ହୁଅନ୍ତୁନି, ମୁଁ ମୋ ଭଉଣୀ ନମ୍ବର ଟା ଦେଇଦେବି ଆପଣଙ୍କୁ। ଆପଣ ମାଡାମ୍ ସହିତ ବି କଥା ହେଇଯିବେ। କାରଣ ବହୁ ଜାଗ ହଁ ସିଏ ବି କଥା ହେଇପାରିବ। ଆପଣ ବି କଥା ହେଇ ପାରିବେ। ଆପଣ ଗ୍ରୁପ ରେ ଅଛନ୍ତି ନା?
ହଁ, ହଁ, ହଁ।
ଗ୍ରୁପ୍ ରେ ବହୁତ ଲୋକ ମେସେଜ୍ କରୁଛନ୍ତି। ଆପଣ ତାଙ୍କୁ ବି ମେସେଜ୍ କରିକି କଥା ହେଇପାରିବେ। ବୋହୁତ୍ ଲୋକ ଫ୍ରି ଅଛନ୍ତି।